ହଁ କଣ କରୁଥିଲୁ?
ଏଇଟି ଶୋଇଛି ଆଉ ତୁ?
ମୁଁ ବି ସେ ଶୋଇକିନା ଉଠିଲା ଖାଇସରିଲୁଣୁ?
ହଁ ଖାଇସାରିଲେନି।
ଆଜି କଲେଜେ ଯାଇନୁ?
ନା ଯାଇନି ତୁ ଯାଇଥିଲୁ?
ହଁ ଯାଇିଥିଲି ଆମର ଏକଜାମ ଚାଲିଛି ତ ଯିବାକୁ ତ ପଡ଼ିବ ଆଉ।
କଣ ପଢା ହେଲା ଆଜି?
ଆମର ଏ ଓଡ଼ିଆ କ୍ଲାସ ସେଟଟା ହେଲା ତାପରେ ଅପସନାଲ ଓଡ଼ିଆ।
ହଁ ତାପରେ।
ତାପରେ ଓଡ଼ିଆ କ୍ଲାସ ହେଲା ଇଂଲିଶ ହେଇଥିଲା ଆଉ ଏଜୁକସନ ହେଲା ସେତିକି। ତାପରେ ଆଉ ଗୋଟେ କ୍ଲାସ ଥିଲା ତାପରେ ବର୍ଷା ହଉଥିଲା କଣ?
ତୋ ମାମା?
ମାମା ଘରେ ଶୋଇଥିବେ ଆଉ ତୋ ମାମା?
ମୋ ମାମା ବି ସୋଇଥିବ ଆଉ।
ହଁ ହଁ ଘରେ ସବୁ ଭଲ ଅଛନ୍ତି?
ହଁ ହଁ।
ଆଉ କଣ ଖାଇସାରିଲୁଣି?
ହଁ କହ ହଁ ମୁଁ ଖାଇସାରିଲିିଣି ତୁ ଖାଇନୁ?
ହଁ ମୁଁ ଖାଇକି ଶୋଇଥିଲି ଶୋଇକି ଉଠିଲି ଆଉ।
ଅହୋ ଆଉ କଣ ବୁଲାବୁଲି ନାହିଁ?
ନାମ କଲେଜରୁ ଆସିକି ଶୋଇଛି ଆଉ ବୁଲିିବି କୁଆଡ଼େ? ବାଧା ଲାଗୁଥିଲା ଆସିକି ଶୋଇଛି।
ଆଉ ତୋ ଅପା ଯିଏ ଥିଲେ ସିଏ ପଳେଇଲେଣି?
ହଁ ପଳେଇ ଲାଇ।
ଆଜି ତମର ଗୋଟେ କଣ କାହାର ବାହାଘର ଥିଲା?
ହଁ ଆଜିି ବାହାଘର ଅଛି ଯେ ଆ ଆମେ କି? ଯିବୁ ଭୋଜିିକି ଆଉ ଆଜି କାଇଁ ଯିବୁ ବର୍ଷା ଫର୍ଷା ବି ହେଉଛି ଦେହ ଭଲ ନାଇଁ ଥଣ୍ଡା ଫଣ୍ଡା ହେଇଛି। କାଶ ହଉଛି ଆ ଯାଇନୁ ଏକଥାନ ମୁଁ ସୁ ଶୁକ୍ରବାର ଯିବୁ ତିନି ତାରିଖରେ ଆଉ।
ପାଇ ଆମକୁ ବି କହିଥିଲେ। ଆଚ୍ଛା ଆଜି ଯାଇନୁ ତ ତାଙ୍କ ରିସେପସନ୍‌ ଆଡକୁ ଯିବୁ ବୋଧେ ଆଉ।
ହଁ।
ଘରେ ଦିଦି ଦେହ ଭଲ ଅଛି।
ହଁ ଭଲ ଅଛି।
ଆଉ ତୁ ପ୍ଲସ ଟୁ ଏକଜାମ୍ କେନ ଯାଇ
ହଁ ଭଲ ହେଇଥିଲା। ହ
ଘରେ ସବୁ କେମିତି ଅଛନ୍ତି?
କଣ କହିଲୁ?
ଘରେ ସବୁ କେମିତି ଅଛନ୍ତି?
ଉଁ ଘରେ ଭଲ ଅଛନ୍ତି ଆଉ। ଆଉ ତମ ଘରେ?
ହଁ ହଁ ଆମ ଘରେ ଭଲ ଅଛନ୍ତି ଆଉ ତମ କଲେଜରେ ବି ହଁ ହଁ ଭଲ ଅଛି ଏବେ ଟିକେ। ତମ କଲେଜରେ ଆଜି କଣ ପଢ଼ା ହେଲା?
କଉଚିପା କଲେଜ ଯାଇନଥିଲି।
ଓ ହୋ ହୋ ହଁ ତୁ ଆଜି କଲେଜ ଯାଇନୁନା ମନେ ନାହିଁ। ତୁ କୋଉ କଲେଜ୍‌ରେ ପଢ଼ୁଛୁ?
ବାରଙ୍ଗ କୁଞ୍ଜ ବିହାରୀ?
ଓହୋ ତୁ ଆଜି କହୁଥିଲୁ ମୁଁ ଯୋଉ କହୁଥିଲି କାଲି ପିସ୍ତା ଯିବା ବୋଲି କଣ ଯିବା?
ହଁ ଚାଲୁନୁ ଯିବା।
ଅବିକା ବର୍ଷା ତ ଉଠେଇଛି ଯଦି ବର୍ଷା ନହବ ଯିବା ଆଉ।
ହଁ।
କେବେ ନାଇ ଥଣ୍ଡା ହେଇଛି ତତେ ନା।
ହଁ ପା ଥଣ୍ଡା କାଶ ସେଇଥି ପାଇଁ ତାଙ୍କ ବରଯାତ୍ରୀ ମୁଁ ଗଲି ନାହିଁ। ହଁ କି
ଅହୋ ମେଡ଼ିସିନ୍‌ ଖାଇଛୁ ନା ନାଇଁ।
ହଁ ଖାଇଛି।
ହଁ ଆଉ ଏଥର ମେଳା ହେବନି?
ହଁ ବହି ନୂଆ ବହି ତ ଶିଖା ହେଉଥିଲା ପୂଜା ହେଇଚି କରିବେ ଯଦି ଆଉ
ଓ କାର୍ତ୍ତିକ୍ଵର ତ ହବ ବୋଧେ ଏଥର ଆମ ଗାଁରେ ବି ତ ଏଥର କାର୍ତ୍ତିକ୍ଵର ହବ
ହଁ।
ହଁ।
ଆଉ
କହ! ଆଉ ଆଜି କଣ ନନ ଭେଜ ଖାଇଥିଲେ ନା ଭେଜ?
ନନ୍ ଭେଜ୍ ନୁହ ଭେଜ ଯାଉ କି ଖାଉଛି।
ହଁ ଠିକ୍ କଥା। ତଆଜି କଣ ଖାଇବା ଦେଇଥିଲେ?
ଆଜି ହେଇଥିଲା ଭାତ ମାଛ ତକାରୀ।
ହଁ ଆମର ବି ସେଆ ଆମର ବି ସେ ପଖାଳ ଭାତ ମାଛ ଏ ମିିକ୍ସଚର ସେଓରେ ଲଗିକ ଖାଇଥିଲି ଆଉ।
ଓହୋ। ଆଉ ଯଦି ଦେ ବର୍ଷା ତ ଉଠେଇନି ଯଦି ତ ଉଠେଇଲାଲେ ପାଞ୍ଚଟା ବେଳକୁ ହବ ଯଦି ଯିବା ଆଉ।
ହଁ ଦେଖିବା ଯିବା ନହେଲେ କାଲି ଆଡକୁ ଯିବା ବର୍ଷା ତ ଉଠେଇନି
ବର୍ଷତ ଏ ରଥଯାତ୍ରା ମାନେ ବର୍ଷ ତ ରହ ହବ।
ହଁ ଆଉ ପୁରୀ କେବେ ଯାଉଛ?
ପୁରୀ ଦେଖିବା ଜଗାଡୋରି ଲଗ ଦଉ ରଥଯାତ୍ରା ଏବେ ତ ଠାକୁର ଅ ଦେଖିପାରିବନି କିଛି କରିପାରିବନି ଆଉ
ହଁ। ପୁରୀକୁ ରଥଯାତ୍ରାରେ ଗଲେ କିଛି ନାହିଁ ଯେ ବହୁତ ଭିଡ ଥାଏ।
ହଁ ଭିଡ ମାନେ ଜବର ଭିଡ
ରଥ ଯାତ୍ରା ରେ ବି ଯ ଭିଡ ଥାଏ ତା ପରେରେ ବି ଭିଡ ଥାଏ। ଏକାଦଶୀ ରେ ତ ପ୍ରବଳ ଭିଡ଼
ହଁ ତୋ ମାମାପା ଏକାଦଶୀରେ ଯାଆନ୍ତି?
ସେ କର ନା ଯା ଯାଏ
ଆଉ ତ ମାମାଙ୍କୁ କହୁନୁ କୌଦିନଯାଉଥିବେ ଆମେ ମିଶିକି ଯିବା ଟ୍ରେନରେ
ଆ ମାମା ଯାଆନ୍ତି ଜଣେ ତାଙ୍କ ସାଙ୍ଗଙ୍କ ସହ ତାଙ୍କ ଗାଡି ଫାଙ୍କା ଏ ସେ କହୁଥିଲେ ଏଥର ଗଲେ ନେଇଯିବି ବୋଲି ମୁଁ କହିଲି ହଁ
ହଉ ହଉ।
ତା ଦେଶରେ ପ୍ରବଳ ଭିଡ଼ ଥାଏ
ପ୍ରବଳ ମାତ୍ରାରେ ପୁରୀରେ ଭିଡ଼ ଥାଏବା।
ହ ତ ଭାଇ ବରି କା ପଞ୍ଚାନ୍ତି
ହଁ ଅଭି ହେଇଯାଏ ସଇବ ହେଇଯାଏ। ଏଇମାନେ ସବୁ ଯାଆନ୍ତି।
ମତେ ଭାଇ ଭରିକା ସମସ୍ତନ୍ଦହ ଭଲ ଅଛି?
ହଁ ହଁ।
ତ ବାପା ଙ୍କ ଦେହ କଣ ଭଲ ନଥିଲା ଏବେ ଠିକ ହେଲା?
ହଁ ଏବେ ଠିକ ଅଛି ମ।
ମେଡ଼ିସିନ ପେଡ଼ିସିନ୍ ଖାଉଛୁନ୍ତି ନାଆ ନାଇ?
ହଁ ମେଡିସିନ୍ ଖାଉଛନ୍ତି।
ହ ହଁ ମୁ ସେ ମଜେରେ ଶୁଣିଥିଲି ବାପାଙ୍କ ଦେହ ଭଲ ନଥିଲା ହସ୍ପିଟଲରେ ଥିଲେ ବି
ହଁ ଥିଲେ। ହଁ ସେ ଟିକେ ଖରାପ ଥିଲା ଏଇନା ଭଲ ଅଛନ୍ତି ଘରେ ଅଛନ୍ତି ଆଉ।
ହୁଁ ଆଉ ତୋ ଦିଦି ର ପଢ଼ାପଢ଼ି ଶଇଲାନି?
ନା ସେ ପ୍ଲସ ଥ୍ରୀ କରୁଛି।
ତୁ ବି ପ୍ଲସ୍ ଥ୍ରୀ କରୁଛୁ ନା?
ମୋର ଫାଷ୍ଟ ଇୟର ତାର ସେକେଣ୍ଡ ଇୟର।
ଆଉ ଏକ୍ଜାମ ପ୍ଲସ୍ ଟୁରେ ଭଲ ହେଲା?
ହଁ।
କୋଶ୍ଚିନ୍ କଣ କେମିତି ପଢିଥିଲା ଭଲ ପଢିଥିଲା?
ହଁ ଭଲ ପଢିଥିଲା ଖାଲି ସର୍ଟ କୋଶ୍ଚିନ୍ ତ ଏରେ କଣ ପଢିଛି ଅଶୀ ମାର୍କ ଏଜାମ ହଉଛନ୍ତି।
ହଁ ଶର୍ଟ କୋଚିଂନ ସେ ଅପସନ ପଡେ ଶର୍ଟ କୋଶ୍ଚନ ରେ?
ହଁ ଅପସନ ବଲା ପଡେ।
ହ।
ଆଉ ତୁ ତ ଏଇ ବର୍ଷ ଦବୁ ଆର ବର୍ଷ ଦବୁ ଆଉ।
ଆର ବର୍ଷ କଣ? ହଁ ମୁଁ ଏଜାମ ଦେବି ଆର ବର୍ଷ ଆଉ।
ଆମର ତ ପୁରା ଜଣେ ଜଣେ ବସିବେ ଗୋଟେ ବ୍ରାଞ୍ଚରେ। ବୁଲେଇ ବିି ଦେବେନି ଯେ ଟିକେ ପଚାରା ପଚାରି କିଛି ନାହିଁ ଗୋଟେ ରୁମ ରେ ତିନି ଚାରଟା ଟିଚର।
ହଁ ସେଟା ବୋର୍ଡ ଏକ୍ଜାମ ତ ସେମିତି ହିଁ ହୁଏ।
ମ୍ୟାମ ମାନେ ଗୋଟେ ରୁମରେ ତିନି ଚାରିଟା ପଡ଼ିଥିବେ।
କଣ ଗୋଟେ?
ଗୋଟେ ରୁମ ରେ ତିନି ଚାରିଟା। ପୁଣି ରୋଲ ନମ୍ବର ଡେଲି ଚେଞ୍ଜ ହବ।
ହଁ ଫାଶରେ ବି ସେ ନେଉଥିଲା ଯେ। ହେଲେ ଫାଷ୍ଟରେ ଦି ଜଣ ଦି ଜଣ ଲେଖା ବସ୍ତୁଲୁ।
ମୋର ଏ ଦି କନ ନା ଛଅଟା ଏକ୍ଜାମ ଗୋଟେ ରୁମ ରେ ହେଲା। ଆଉ ଗୋଟେ ଏକ୍ଜାମ ଅଲଗା ରୁମ ରେ ପ୍ଲସ ଥ୍ରୀ ଙ୍କ ରୁମ ରେ ହେଲା ଯାଇକି ଆଉ।
ଆଉ ବୋଡ଼ ଏକ୍ଜାମ ରେ ତ ବହୁ ଷ୍ଟ୍ରିକ ଥାଏ ନା?
ଟେନ୍ ସେଟା ଆଉ ପ୍ଲସ
ହଁ ପ୍ଲସ ଟୁ ବି ଟକେ ଷ୍ଟ୍ରିଟ ଥାଏ ତୁ ତୋ ଏକ୍ସଜାମ କେତେ ମାର୍କ ଥିଲା?
ହଁ ଭଲ ଥିଲା।
ପ୍ଲସ୍ ଥ୍ରୀ କୋଉ କଲେଜ ରେ କଲୁ?
ସେଇ କଲେଜରେ ପା।
କଲେଜରେ କରିଦେଲୁ ନା ଅଲଗା କଲେ ଚେଞ୍ଜ କଲୁନି?
ନା ମ ସେଇ କଲେଜରେ ସବୁ ଲେକ୍ଚର ମାନେ ଅ ଚିହ୍ନା ଅଛନ୍ତି ସବୁ ସାଙ୍ଗ ହାତୀ ଚିହ୍ନା ଅଲଗା କଲେଜ ଗଲେ ନୂଆ ନୂଆ ସାଙ୍ଗ ହାତୀ ବି ଭଲ ଲାଗିଲା ସେଇଥିପାଇଁ ସେଇ କଲେଜ ର ଆଉ।
ହଁ ତମେ କେମିତି ଯାଓ କଲେଜ ବ ଯାଉଛୁ।
ନା ଆମର ବସ୍ ଯାଏନି ସେଆଡେ ସାଇକେଲରେ ଯାଉ।
ତୁମେ ଏତେ ବାଟ ସାଇକେଲ ନେଇକି ଯାଅ?
ହଁ।
ଏକା ଯାଉନି ଟିକେ ତୋଏ କିଏ ସାଙ୍ଗ ମାନେ ଯାଆନ୍ତି?
ସ୍କୁଲ ସାଙ୍ଗ ହାତି ଯାଆନ୍ତୁ ଦିଟା ଝିଅ କଣ ତିନି ଚାରିଟା ଝିଅ ପିଲା ମିଶିକି ଯାଉ ଏଠୁ ଆଉ।
ଏ ତୋର ଏଇ ରାକ୍ଷୀ ପଣ୍ଣିମାକୁ ବର୍ଡେ ନା?
ହୁଁ।
ବାପାଙ୍କୁ ଖାଇଆକୁ ଦଉଛି।
ହଁ ଆଗେ ଆସୁ ଆହୁରି ଅଛି ମାସେ।
ହଉ ପଢ ବହି ପହି ସବୁ, କୋଉଠୁ ଆଣିଲୁ ଆଣିଲୁ ଏଇ ପ୍ଲସ ଥ୍ରୀ ର। ତୋ ଦିଦିର ଥିବ ନା ଫାସ
ହଁ ମୋ ଦିଦିର ଥିବ ନହେଲେ କଲେଜରୁ ଆଣିଲେ ହବ। ଲାଇବ୍ରେରୀରୁୁ ବହି ଦେଲେ, ସିଏ ଦଉଛନ୍ତି କଲେଜରୁ ସେଠୁ ବି ଆଇଁଲେ ହବ।
ଲାଇବ୍ରେରୀରେ ବହି ଦେଲେ କଣ ତମେ ସବୁଦିନ ରଖିପାରିବ? ନା ଥରେ ଆଣିକି ପଢ଼ି
ନାଇଁ ତମେ ଆଣିବ, ଦଶ ଦିନ ଭିତରେ ବହି ଫେରେଇ ବହି ଫେରଇ ଦବ, ବହି ପୁରା ଯେମିତି ନୂଆ ଥିବ ଟିକେ ଗାର ଫାର କିଛି ପଡିନଥିବ।
ଓ ହୋ ନହେଲେ ଫାଇନ୍ ଦେବେ ନା?
ଆମ କଲେଜରେ ଲେକ୍ଚର ଗୁରା ସବୁ ଭଲ ଅଛନ୍ତି।
ଚିହ୍ନା ଅଛନ୍ତି ନା?
ଚିହ୍ନା ନୁହଁ ଯେ, କିନ୍ତୁ ମତେ ଭଲ ଲାଗିଲେ କାମ ଆମ। କଲେଜରେ ଲେକ୍ଚର ମାନଙ୍କୁ, ମୁଁ କଥାବାର୍ତ୍ତା ଭଲ ପଢେଇବେ ସବୁ ଭଲ।
ଓ ହୋ। ହଉ ଆଉ ଦେହ ତୋର, ମେଡିସିନ ଫେଡିସିନି ଖାଉଛୁ ନା ନାଇଁ? ହୁଁ -ହୁଁ ହଉ ହଉ।
ଆଉ
ଆଉ ପୁରୀ ଗୋଟେ କେବେ ଗଲେ ମତେ କହିବୁ?
ହଁ -ହଁ କଇବି।
ଏ ରଥଯାତ୍ରାକୁ ତ ମୋ ସାଙ୍ଗ ହେରିକା ର କହୁଥିଲେ ଯିବେ ବୋଲି, ଯଦି ଯିବୁ ମୋତେ କହିବୁ ଆଉ।
ହଁ କହିବୁ ମିଶିକି ଯିବା ଆଉ।